ହାଲୋ। ହଁ।
କଣ କରୁଛ?
ଏଇଠି ଟିକେ ଜଳଖିଆ ଖାଉଥିଲି ଆଉ।
କଣ ଏଗାରଟା ହେଲାଣି ତମ ଜଳଖିଆ ସରିନି?
ନା ନା ଏରା ସଫା କରିଥିଲି ବହେ ଦେଇକି ତାଙ୍କର ସାର୍ଟ ପେଣ୍ଟ ଝିଅର। ସଫା କରିସାରିଲି ଏବେ ସେ ଯାଇଥିଲେ ଆଣିବା ପାଇଁ ମାର୍କେଟରୁ ଜଳିଖିଆ ସେ ଆଣିଲେ ଖାଇଲୁ। ତା ପରେ ଆଣିଛନ୍ତି ମାଛ ଭଜା ହେବ ଚିଙ୍ଗୁଡ଼ି ଭଜା ହେବ ଚିଙ୍ଗୁଡ଼ି ଆଜି ହେବ ଫ୍ରାଏ।
ଚିଙ୍ଗୁଡ଼ି ଫ୍ରାଏ?
ତମର ରୋଷେଇ ସଇଲାଣି କି?
ହଁ ବୋଉ କରୁଛନ୍ତି ରୋଷେଇ। ମୁ ଏଇ ସକାଳୁ ଶୋଇ ପଡ଼ିଥିଲି ମତେ ଭଲ ଲାଗିଲାନି ନା, ବୋଉ ତାଙ୍କର କରିଥିଲେ।
କିଏ?
ଏ ଭଲ ଲାଗିଲାନି କାଇଁ ଦେହଟା ଶୋଇ ପଡ଼ିଥିଲି।
ଓହୋ। ବର୍ଷା ଉଠେଇଛି?
ସେ ହଁ ବର୍ଷା ଉଠେଇଛି ହେଇନି। ବୋଉ ତାଙ୍କର କଲରା, ଆଳୁ ହୁଁ ତାଙ୍କର କଲରା ଆଳୁ କୁନ୍ଦୁରି ଏମିତି ପକେଇକି ତାଙ୍କର ରାଇ କରିଦେଇଛନ୍ତି।
କଲରା ଯୋଉ କୁନ୍ଦୁରି, ରାଇ
ହଁ।
କଲରା କୁନ୍ଦୁରି ପକେଇକି ରାଇ କରିଦେଇଛନ୍ତି, ଝୁଡ଼ଙ୍ଗ ଆଳୁ ପିଆଜ ଏ ସବୁ ଭଜା ଭା ଠିକ୍ କରିଦବା।
ପଖାଳ ଭାତ।
ହଁ ପଖାଳ ଭାତ। ହ
ଏ ଯଉ ପାଗରେ କିନ୍ତୁ ପଖାଳ ଆଉ। ଖାଇବା ଟା କିନ୍ତୁ ମାନିବାକୁ ପଡ଼ିବ ତମକୁ।
ନା ହେରା ପଖାଳ ଆଗରେ ଆମର
ଶିତ ଦିନେ ପଖାଳ ଖାଓ ନା ଗରମ ଖାଉ?
ଶୀତଦିନ ବି ପଖାଳ?
ଶୀତଦିନ ଭାତରା ଏତେ ପଖାଳିଲେ ମାନେ ଭଲ ଲାଗେନି ନା?
ନାଇଁ ଆମର ମାନେ ସମସ୍ତେ ଖାଆନ୍ତି ନା। ସେଇଥିପାଇଁ ଭାତ ଭଲ ଲାଗେ, ସମସ୍ତେ ବି ଖାଆନ୍ତି ସେ ଯୋଉ ହଁ ଅଧିକ ରନ୍ଧା ହୁଏ, ତାପରେ ଇଏ ସାର୍ ନେଇକି ଯାଆନ୍ତି ଡିଉଟି, ତର ସମସ୍ତେ ବି ଖାଆନ୍ତି ସେଥିପାଇଁ ଭା ତ ଆମର ଭଲ ହୁଏ ପଖାଳ।
ସିଏ ବି ପଖାଳ ନେଇ ଯାଆନ୍ତି ତମ ସାର୍ ନା?
ହଁ ସେ ଶୀତ ହଉ, ବର୍ଷା ହଉ, ଗରମ ହଉ ତାଙ୍କ ମାନେ ପଖାଳ ତାଙ୍କର ଭଲ ହୁଏ।
ତମ ପରିବାରରେ ସମସ୍ତଙ୍କ ମାନେ, ତମର ସବୁ ଗରମ ଦେହ ନା?
ଆମର ସବୁ ହିଟ ବାଲା।
ସେଇଥିପାଇଁ ତମମାନଙ୍କୁ ତ ଖରାଦିନେ ବେଶୀ ଗରମ ହେଉଥିବ?
କାହାକୁ?
ତମ ମାନେ ତୁମ ଫ୍ୟାମିଲିରେ ଯେତିକି ସବୁ ଅଛନ୍ତି?
ହଁ ଖରା ଦିନେ
ସେଇଆ ତ, ମାନେ ତ ଦିନିଆ ଯେ ପଖାଳ ଖାଉଛନ୍ତି ତ ତମେ ସେମାନଙ୍କ ତ ତାଙ୍କ ତ ଶୀତ ଦିନେ ତାଙ୍କ ବେଶୀ ଶୀତ ହେଉନଥିବ, ଖରାଦିନଆ ବହୁତ ଗରମ ହେଉଥିବ।
ଶୀତ ଦିନେ ଶୀତ ବି ହୁଏ, ଖରାଦିନେ ଗରମ ବି ହୁଏ, କିନ୍ତୁ ପକାଳ ଖାଉଛନ୍ତି।
ମୁଁ ତୁ ଦୁଇ ଚାରି ଦିନ, ଚାରି ଦିନ, ପଖାଳ ଖାଇଦେନି ତାପଦିନ ଥଣ୍ଡା।
କାର
ମୋର
ମୋର ଟିକିଏ କଣ କହିଲ, ଥଣ୍ଡା ମୋ ହଁ ମୋର ଟିକିଏ ଥଣ୍ଡା ଦିହ ନା?
ହୁଁ ଉଁ
ଟିକେ ଏପଟ ସେପଟ ହେଇଗଲା ମାନେ ଥଣ୍ଡା ଧଇଲା।
ହଁ ଯ ଥଣ୍ଡା ଯ ଥଣ୍ଡା ରହୁଛି ଆଉ।
ଥଣ୍ଡା ତ ଆଜି ପର୍ଯ୍ୟନ୍ତ ବି ଛାଡିିନି
ଆଉ କଣ ଛାଡ଼ିବ ଆଉ ଛାଡ଼ିବନି ଏଇ ଯେଉଁ ଏ ବର୍ଷରେ?
ସେଇଆ ବୋଧେ ଲାଗୁଛି ଆଉ।
ଆଉ।
ହଁ ଆଉ ଏବର୍ଷ ରଜରେ କୁଆଡେ ବୁଲାବୁଲି ଯାଇଥିଲ ନା ଯାଇନା?
ଓଁ ହୋ।
ସବୁ ପେଣ୍ଟିଙ୍ଗ ରଖିଦେଇଛି।
ଓହୋ, ଆଉ ତମପଟରୁ ସବୁ କଣ ହୁଏ ମାନେ ମେଳା ଫେଳା କଣ ବସ୍ ଆସନ ଦମ୍ପଟରୁ ନା କିଛି ବସେନି।
ଦେଓଗାଁ ମାନେ ଜାଗରକୁ ଯୋଉ ବସେ ନା।
କାଇଁକନା ରଜ ଗଲା ରଜ ମହତ୍ସବ ପଡିଥିଲା।